ହାଲୋ।
ହ୍ୟାଲୋ ହଁ ଭାଇ ଗୁଡ଼ ଆଫ୍ଟରନୁନ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଶୁଭା ଯାଉଛି।
ହଁ ଶୁଭ ଯାଉଛି ଇ ଶୁଭ ଅପରାହ୍ନ।
ଆଜ୍ଞା ହ୍ୟାଲୋ।
ହ୍ୟାଲୋ ହଁ ଆଜ୍ଞା ଶୁଣା ଯାଉନାହାନ୍ତି।
ଆଜ୍ଞା ଆପଣଙ୍କୁ ମୋ କଥା ଶୁଭୁଛି।
ହଁ ଶୁଭୁଛି ମତେ ଶୁଛି ଆପଣଙ୍କୁ ଶୁଭନି କି?
କିଛି ନେଟୱାର୍କର ଅସୁବିଧା ଅଛି କି?
ହଁତ ମତେ ଶୁଭୁଛି ଆପଣଙ୍କୁ ଶୁଭ ଯାଉନି କି ହ୍ୟାଲୋ।
ଆଜ୍ଞା ଆପଣଙ୍କ କଥା କିଛି ଶୁଭୁନି
ହ୍ୟାଲୋ। ହଁ ଆପଣଙ୍କୁ ଶୁଭୁନି କି?
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ଆଜ୍ଞା କିଛି ୱାଇଫାଇ ର ଯଦି ସଂଯୋଗ କରିଛନ୍ତି ତାହେଲେ ଟିକେ କାଟି ପାରିବେ କି? ସେଥି ସେଥିପାଇଁ ବି ମଧ୍ୟ ଅସୁବିଧା ହେଇଥାଉଛି ତ।
ଶୁଭୁନି କି ମୋ କଥା ହ୍ୟାଲୋ।
ହ୍ୟାଲୋ।
ଶୁଭୁନି କି ଆପଣଙ୍କୁ କହୁଛି।
ଆଜ୍ଞା ଶୁଭୁଛି।
ହଁ ଶୁଭୁଯି ପରା। ହ୍ୟାଲୋ।
ହ୍ୟାଲୋ।
ହଁ ଆପଣଙ୍କୁ ଶୁଭୁନି କି ଆଜ୍ଞା। ହ୍ୟାଲୋ।
ଆଜ୍ଞା ଆଷାଢ ମାସରୁ କଣ କି ପାଣିପାଗ ପାଇଁ ବି କିଛି ଅସୁବିଧା ହେଉଥିବ ତ। ଆପଣ ତ ଜାଣିଥ ସେ ଯେ କଣ କି ଏବେ ଅତିମାତ୍ରାରେ ବର୍ଷା ହେଉଛି ତ ସେଥିପାଇଁ ବି କଣ କି ନେଟୱାର୍କରୁ ଅସୁବିଧା ଅଧିକ ହୋଇଥାଏ। କାହିଁକି ନା ପ୍ରତ୍ୟେକ ଜାଗାରେ କଣ କି ଲାଇନ ନଥାଏ। କଣ କି ନେଟୱର୍କର ର ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତ ସେଥିପାଇଁ ବି କିଛି ଅସୁବିଧା ହଉଥିବ ତ ଆପଣଙ୍କ କଥା କିଛି ମତେ ଶୁଭୁନି ଆଜ୍ଞା।
ଓଃ ହୋ ନେଟୱାର୍କ ନାଇଁ ବୋଧେ ଆଉ।
ହ୍ୟାଲୋ।
ହ୍ୟାଲୋ।